ହ୍ୟାଲୋ ହଁ ଶୁଭୁଛି।
ହଁ କଣ କରୁଥିଲୁ?
ବସିଥିଲି ଆଉ।
ଓ ଆଉ ଖେଳ ଦେଖ ନା ନାଇଁ? ଖେଳ ଖେଳିବାକୁ ଭଲ ଲାଗେ ନା ନାଇଁ?
ନା ମୁଁ ଦେଖେନି ଖେଳ।
ହୁଁ କିଛି ବି ନାଇଁ କ୍ରିକେଟ୍ ଫୁଟବଲ୍ ହକି?
ନା ମୁଁ ଦେଖେନି।
ଆଚ୍ଛା ଆଚ୍ଛା ଆଉ ଇଏ ଟାଇମ୍ ରେ ତମ ମାନେ ଛୁଆ ବେଳେ କଣ ଖେଳିବାକୁ ଟିକେ ଭଲ ଲାଗୁଥିଲା।
ଛୋଟ ବେଳେ
ହୁଁ ଲୁଚା ଲୁଚି
ଖେଳ ସେ ଲୁଡୁ ଲୁଡୁ ପାଲି ଆଉ।
ଆଚ୍ଛା ଓହୋ ଆଉ ଖାଇସାରିଲଣି?
ହୁଁ।
କଣ ଆଜିି ଖାଇଲ?
ଆଜି ଭାତ, ଡାଲି, ଭଜା, ଛତୁ ଆଉ।
ହୁଁ ହୁଁ ଆଜି ଛତୁ ହେଇଥିଲା ଛତୁ କିଏ କରିଥିଲା ତମେ ନା ମା?
ନା, ସାନୁ ମା କରିଥି
ସାନ ମା ଓ ହୋ, ଓ ଜଏଣ୍ଟ ଫ୍ୟାମିଲି କି?
ହୁଁ ଉଁ। ମାନେ ମୁଁ ଘରକୁ ଆସିଛି, ବାହା ହେଇସାରିଚି, ଶାଶୁ ଘରୁ ଘରକୁ ଆସିଛି।
ଆଛା ଆଛା ମ୍ୟାରେଡ଼୍ ତାହେଲେ, ହେଁ ହେଁ ହେଁ, ଓହୋ ଛୁଆ?
ହୁଁ, ପୁଅଟେ ଆଉ।
ଛୋଟ ପୁଅଟେ?
ହଁ, ଅଢେଇ ମାସର ଆଉ।
ଓ ବାବା, ଏବେ ରିସେଣ୍ଟ ହେଇଛି। ହେଁ ହେଁ ହେଁ। ଓହୋ, କେତେ ବର୍ଷ ମ୍ୟାରେଜ କି?
ମ୍ୟାରେଜ ହେଲାଣି, ସାଢ଼େ ତିନି ବର୍ଷ, ତିନି ବର୍ଷ ଉପରେ ଆଉ।
ଆଛା ଆଛା। ଛୁଆ ହଇରାଣ ଏବେ କରୁଥିବଉ, ଶୁଆଇ ଦଉନଥିବ ଜମା ଆଉ।
ହଁ
ହୁଁ ହୁଁ ହୁଁ, ହଁ ଟିକେ ବାପ ଘରକୁ ଆଇଲେ ଟିକେ ରେଷ୍ଟ ମିଳୁଥି ହଉ, ଶାଶୁ ଘର ଅପେକ୍ଷା ବାପ ଘରେ ଟିକେ ଯାହା ବି ହେଲେ ରେଷ୍ଟ ଆଉ।
ହୁଁ, ସେଠି ବି କିଛି ନାହିଁ, ସେଠି ବି କିଛି ରେଷ୍ଟ ମିଳେ।
ଆଛା, ନା ଯାହା ବି ହେଲେ, ରୋଷେଇ, ରୋଷେଇ ବାସ, ଶାଶୁଘରେ କିଏ କିଏ ଅଛନ୍ତି?
ଶାଶୁ, ଶଶୁର ଆଉ ମୁଁ ଆଉ। ତମେ ବାହାରେ ରହୁଛନ୍ତି ଆଉ।
ଆଛା ଆଛା। ଓହୋ, ଶାଶୁ ହେଲ୍ପ କରୁଥିବେ ଆଉ ନା?
ହୁଁ।
ହୁଁ, ହୁଁ, ହଁ ଛୋଟ ଛୁଆଟା ତ। ନକଲେ ବୁଲୁଥିବ ଆଉ।
ଆଉ
ଆଉ ଏଠି ମୁଁ ବି ହାଉସ ୱାଇଫ, ମୋର ଗୋଟେ ଛୋଟ ଝିଅଟେ, ତିନି ବର୍ଷର। ଆମର ବି ଶାଶୁ, ସ୍ଵାମୀ, ମୁଁ ଆଉ, ଶଶୁର ଏବେ ରିସେଣ୍ଟ ଏବେ ଏକ୍ସପାଟ କରିଗଲେ, ଦେହ ଭଲ ନଥିଲା, ଆଉ ଆମେ ସେଇ ତିନି ଜଣ ଆଉ।
ହୁଁ।
ଉଁ, ଏଇ ଶଶୁରଙ୍କୁ ଟିକେ ଇଏ ହେଇଥିଲା, କ୍ୟାନସର ହେଇଥିଲା ତ, ଫ୍ରୁଟ କ୍ୟାନ୍ସର। ସେଇଥିପାଇଁ ତାଙ୍କର ଟ୍ରିଟମେଣ୍ଟ ବର୍ଷେ ଚାଲିଲା, ତାପରେ ଏ ଦେହ ଖରାପ ହେଲା ଯୋଉ, କେମୋ ଲାଇଟ୍ ଦେଲା ତାପରେ ୱିକ୍ ହେଇଯାଏ ବଡି ନାଁ, ତ ସେଇଥିରେ ହୁଁ, ତାଙ୍କର ବ୍ୟାଗବୋନ ହଁ, ମାନେ ଇଏ ବାହାରିଲା, କଣ ବିନ୍ଧା ହେଲା, ତ ସେଇଟା ଆଉ ତ ଟ୍ରିଟମେଣ୍ଟ ହେଇପାରିବନି। ସେଇ ହିସାବରେ, ମାନେ ଆଉ ବେଶୀ ଦିନ ଲାଷ୍ଟ ଇଏ କଲେନି ଆଉ, ରହିପାରିଲେନି ଆଉ। ସେଇଆ ଛୋଟ ପରିବାର ଆଉ। ହୁଁ ହୁଁ ହୁଁ।
ହୁଁ, ଆମର ବି ସେମ୍ ଛୋଟ ପରିବାର ଆଉ।
ଉଁ ହୁଁ, ନଣନ୍ଦ ହେରିକା କିଏ ଅଛନ୍ତି, ନା ନାଆନ୍ତି।
ନଣନ୍ଦ ବାହା ହେଇ ଯାଇଚନ୍ତି ଦି ଜଣ।
ହଁ ମୋର ବି ଦି ଜଣ ବାହା ହେଇଯାଇଛନ୍ତି। ତ ଗୋଟେ ପୁଅ ଦି ଝିଅ ନା?
ହୁଁ।
ଆଚ୍ଛା ଆଚ୍ଛା। ଆଉ ତମର?
ଆମର ପା ଗୋଟେ ପୁଅ ଦି ଝିଅ।
ନାଇଁ ନା ମାନେ ତମ ଭାଇ ଭଉଣୀ କଥା ମୁଁ ପଚାରୁଛି?
ଆମେ ବି ଗୋଟେ ପୁଅ ଦି ଝିଅ।
କଅ ସେମ୍ ମାନେ ତାଙ୍କର ଯାହା ତମର ସେଆ? ଆଛା ସେମ୍ ଟୁ ସେମ୍ ଆଉ ଆମର ବି ସେଆ। ଆମର ଯେମିତି କିନ୍ତୁ ଆ ଆମ ଘରେ ମୋ ଭାଇ ମଝିଆଁ। ଆଉ ମୁଁ ଯାହାକୁ ବାହା ହେଇଚି। ସିଏ କିନ୍ତୁ ସାନ। କିନ୍ତୁ ଦି ଦି ଭଉଣି ଗୋଟେ ପୁଅ ଆଉ। କହିଲେ ଚଳେ ଆଉ।
ହୁଁ।
ଆଉ ରୋଷେଇ କଣ ତମକୁ ଭଲ ଲାଗେ ଖାଇବାକୁ?
ମୋତତି ଖାଇବାକୁ ସେମିତି ଆଉ ସବୁ ଖାଏ ଆଉ ସାଧା ତ ଖାଏ ଆଇଁଷ ଖାଏନି।
ଓହୋ ନନଭେଜ୍ ଖାଓନି ନା କଣ ପାଇଁ ଭଲ ଲାଗେନି ନା ଆଗରୁ ଖାଉଥିଲ ଏବେ ଛାଡି ଦେଇଛ?
ଖାଉନି ଏମିତି ଛାଡି ଦେଇଛି ନନଭେଜ୍ ଖାଇନେ ଏଇଟା ବହୁତୁ। ତେଲ ମସଲା ବହୁତ ସାରା ଜିନିଷ। ମୁଁ ଝିଅ ବେଳେ ଟୋଟାଲ୍ ପରିବା ହିଁ ଖାଏନି ତାପରେ ହିଁ ହିମୋଗ୍ଲୋବିନ୍ ଟିକେ। କମିଗଲା ହେଲା ତ ଡକ୍ଟର ବି କଇଲା କି ପନିପରିବା ଖାଆ ମୁଁ କଇନି ହେଟା ଖାଇନେ ବହୁତ୍ ଇଚ୍ଛା ହବ ଆଇଁଷ ଲୋଭେଇ ଗୋଟେ ଥିନି। ସେଥିଛାଡ଼ିଦେନି ଟୋଟାଲ୍ ଛାଡିଦେନି ଆଉ।
ଏବେ ପନିପରିବା ଖାଉଛ ନା ନାଇଁ? ନହେଲେ ଦେହରୁ ଭିଟାମିନ୍ ହିଁ କମିଯିବ। ଉଁ ହୁଁ ଏବେ ତ ଛୁଆ ଛୋଟ ମାନେ ଏବେ ସିଝା ସିଝି ହିଁ ଖାଉଥିବ ବୋଧେ?
ନା ମୁଁ ସବୁ ଖାଉଛି।
ଉଁ ହୁଁ ଏଇ ଛୁଆର କିଛି ପ୍ରୋବ୍ଲେମ୍ ହଉନି ତ? ହୁଁ ସେଇଟା ଭଲ ତାହେଲେ ନହେଲେ ଶାଶୁ ମାନେ କୁହନ୍ତି ଏଟା ଖା ସେଟା ଖା। ନହେଲେ ଛୁଆର ଝାଡା ହବନି ଝାଡା ହନି। ଲାଲ ହବ ଯୋଉ ପୋଡିବ ଇଏ କର ରାଗ ଖାଆନି।
ମୁଁ ଓଲଟା ପଛେ। ମୁଁ ପଛେ କହିଛି ଏଇଟା ଖାଇନେ କିଛି ହବନି ତ ହବନି କିନ୍ତୁ ମୋ ଶାଶୁ କହନ୍ତି କି ସବୁ ଖାଆ ବୋଲି।
ହୁଁ ଭଲ ସେଇଟା ଭଲ। ସେଇଟା ଆଦତ୍ ରେ ପଡିଯିବ ଆଉ।
ହୁଁ।
ଆଉ ଛୁଆ ଏବେ ଖାଲି ଓଁ ହଁ ହଁ ଛୁଆ ଖାଲି ଏବେ କ୍ଷୀର ଖାଉଛି ନା
ହୁଁ ନା ଏବେ କିଛି ଏବେ ଖାଲି କ୍ଷୀର ଆଉ କିଛି ନୁହେଁ।
ହୁଁ ହୁଁ ହୁଁ ହଁ ଭଲ ଛଅ ମାସ ତ ତ ଯାଇ ଦବା କଥା ଆଉ
ହୁଁ।
ଶୋଇଛି କୁହ?
ହଁ ଖେଳୁଛି ତ ଘରେ ଧରିଛନ୍ତି।
ଆଚ୍ଛା ଆଚ୍ଛା। ହଁ ହଁ ଆଉ ଏଇ ଖରା କେମିତି ହଉଛି ଗରମ?
ଗରମ ତ ବହୁତ ଜୋରସରେ ହଉଛି।
ହୁଁ ହୁଁ ବର୍ଷା ହଉଛି ନା ନାଇଁ ସେପଟେ?
ବର୍ଷା ହଁ କାହିଁ ଟିକେ ଟିକେ ପକେଇଥିଲା ଏତେ ବି ବର୍ଷା ନାହିଁ।
ହଁ ସେଇ ଟିକେ ଟିକେ ହେଲେ ତ ବେଶୀ ଗରମ ହଉଥିବ ଆଉ
ହୁଁ।
ବେଶୀ ଗୁଳୁଗୁଳି ଆଉ ଖରା ଯେତିକି ନାଇଁ ଗୁଳୁଗୁଳି ସେତିକି। ଆଉ ତମର କଲେଜ ଲାଇଫ କେମିତି ଥିଲା ଭଲ ନା ନାଇଁ?
ହଁ ଭଲ ଥିଲା।
ଏଞ୍ଜୟ କରୁଥିଲ ନା ଏବେ ଏଞ୍ଜୟ କରୁଛ?
ହୁଁ ହୁଁ। ଏଞ୍ଜୟ ହଁ କଲେଜ ଲାଇଫ ଏଞ୍ଜୟ ତ ଯାହାନେ ହବ ଆଉ କଲେଜରେ ଏଞ୍ଜୟ ଭଲ ଲାଗେ ଯାଏ। ମୁଁ ଏତେ ଟାଇମ କଲେଜ ଯାଏନି ମୋର ବହୁତ ଟାଇମ ବନ୍ଦ କରେ।
ଓହୋ।
ବହୁତ ବାଟ ହେଲାବେଳକୁ ଥରେ ଥରେ ହେରାକ ଯିବାକୁ ଇଚ୍ଛା ହୁଏନି।
ଆଛା ସ୍କୁଲ ଲାଇଫ ଭଲ ଥିଲା ନା କଲେଜ ଲାଇଫ୍ ଭଲ ଥିଲା?
ମୁଁ ସବୁ ସ୍କୁଲ କଲେଜ ମତେ ହିଁ ଭଲ ଲାଗେ କାରଣ ସାଙ୍ଗସାଥି ସହିତ ରହିଲେ ମତେ ହିଁ ଭଲ ଲାଗେ। ସାଙ୍ଗ ମାନଙ୍କ ସହିତ ଯଦି ଯାଉଥୁବୁ ଗୁଲି ଖଟି ଗପ ମାରିବୁ ସେଇଟା ହିଁ ଭଲ ଲାଗେ।
ହଁ ହଁ। ସେଇଆ ସତ କଥା ଆଉ ଆଉ ସ୍କୁଲ ଲାଇଫ ଆଉ କଲେଜ ଲାଇଫରେ ଯାହାବ ଡିଫରେନ୍ସ ରହୁଛି ଆଉ
ହୁଁ।
ହୁଁ। ରିଅଲ ଲାଇଫରେ ଟିକେ ଅଲଗା ତାପରେ ଏବେ ପାରିବାରିକ ଲାଇଫ ଟିକେ ଅଲଗା ଆଉ ଏବେ ଛୁଆ ସ୍ୱାମୀ ଶାଶୁ ଶ୍ୱଶୁର ସମସ୍ତଙ୍କୁ ନେଇକି ଚଳିବାଟା ଟିକେ ଆଉ ସେତେବେଳେ ବିନ୍ଦାସ ରେ ରହୁଥିଲେ ବାପା ଖାଇବାକୁ ଦଉଥିଲେ ପିନ୍ଧିବାକୁ ଦଉଥିଲେ ବୁଲୁଥିଲେ। କିଛି ଟେନସନ ବୋଲି କିଛି ନଥିଲା।
ହୁଁ
ବାହାହେଲା ପରେ ତ ଆଗ ଟିକେ ଟିକେ ଟେନସନ ଛୁଆ ହେଲା ପରେ ତ ଆହୁରି ଟେନସନ ଛୁଆର ସବୁ ଯତ୍ନ ନବା କଣ ଖାଇବ ତା ପାଇଁ କଣ ଖାଇଲେ ଭଲ ହବ ଏବେ ତା ପଛରେ ଲାଗି ବାକୁ ପଡିବ ଆଉ ଏବେ ତମ ନିଜ କଥା ଭାବିବାକୁ ଟାଇମ ନଥିବ?
ତୁମ ମ୍ୟାରେଜ କେତେ ବର୍ଷ ହେଲାଣି?
ମୋର ଚାରି ବର୍ଷ। ଚାରି ବର୍ଷ ଉଣେଇଶରେ ହେଲା ଆଉ ପାଞ୍ଚ ବର୍ଷ ହେଲାଣି ପାଖାପାଖି।
ଦିଇ ହଜାର ଉଣେଇଶରେ।
ହଁ ଏବେ ଛବିଶ ଚାଲିଛି ନା? ଏଇ ମୋର ହେଇଥିଲା ସେଇ ନଭେମ୍ବର ଆଡକୁ ହେଇଥିଲା। ତ ପାଞ୍ଚ ପ୍ଲସ୍ ଚାଲିଛି ଆଉ।
ହୁଁ
ଆମର ଏଇ ବାହାଘର ପରେ ପରେ ତ କରୋନା ହେଇଗଲା। କୋରୋନା ପରେ ତ ଏମିତି ଚାଲିଛି ଆଉ ଟାଇମ ଆଉ।
ମୁଁ ଦୁଇ ହଜାର ତେଇଶି ଜାନୁଆରୀ ରହିଥିଲା।
କଣ କହିଲ?
ମୁଁ କହିଲି ମୋର ଦୁଇ ହଜାର ତେଇଶ ଜାନୁୟରୀରେ ହେଇଥିଲା ଆଉ।
ଜାନୁଆାରୀ ହଁ ହଁ ହ ଉଣେଇଶି ମୋର ଲାଷ୍ଟ ଆଡକୁ କୋଡିଏ ଧର କୋଡିଏ ରୁ ଏଇ ଛବିଶି ଆଉ। କେମିତି ଦିନ ପଳଉଛି ଆଉ ବହୁତ କଷ୍ଟରେ ଯାଉଛି କହିଲେ ଚାଳେ ଆଉ।
ହୁଁ
ଯାହା ବଲେ ବାପର ସୁଖ କୋଉଠି ମିଳୁଛି? କର୍ତ୍ତବ୍ୟ କରିବାକୁ ପଡୁଛି ସମସ୍ତଙ୍କୁ ବୁଝା ବୁଝି କରି ନିଜ କଥା ବୁଝିବାକୁ ବି ଟାଇମ ଦଉନି। ମୁଁ ଆଗରୁ ଜବ କରୁଥିଲି ଜବ କୁ ଯାଏ ଘରେ ସେ ମୋ ମମି ରୋଷେଇ କରିଦଅ ଖାଇ ପିଇକି ଶୋଇବା କଥା। କଣ କହିଲ?
କୋଉଠି କରୁଥିଲ ଯବ?
ମୁଁ କରିଥିଲି ଆକାଉଣ୍ଟ ଜବ୍ କରିଥିଲି ଗୋଟେ ସୋଲାର କମ୍ପାନୀରେ କରିଥିଲ ଏଇ ଭୁବନେସ୍ବରରେ।
ହୁଁ ହୁଁ
ତାପରେ ଏଇ ହଜବେଣ୍ଡ ବାହାରେ ରହୁଥିଲେ। ତ ଘରେ ବି ମନା କଲେ ତାଙ୍କ ଶାଶୁଘରେ ରେ ବି ମନା ମାନେ ମୋ ଶାଶୁଆରେ ବି ମନା କଲେ। ସିଏ ବାହାରେ ତୁ ଏଇଠି ଜବ୍ କେମିତି ହବ ନହେଲେ ମୋର ଜବ ବହୁତ ବଢିଆ ଥିଲା। ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଥିଲା। ବଢ଼ୀଆ ଥିଲା ଛାଡିଦେଲି ଆଉ। ହଉ ଠିକ୍ ଅଛି ପରେ କଥା ହବ ଆଉ।
ହଉ